ହାଲୋ।
ହ୍ଯାଲୋ।
ହାଲୋ।
ହଁ ହଁ ଶୁବୁଚି।
ହଁ ଶୁଣାଯାଉଚି।
ହଁ।
ଏଇ ବସିଥିଲି ଆଜି ଜନ୍ମଦିନ ଅଛି ତ ଭାବୁଥିଲି ଟିକେ ମୋର ନୁହଁ ମୋର ଜଣେ ଯା ଯାଆଙ୍କର।
କ କହୁଥିଲି ଆଉ ଯେବ୍ ଯା ଯିବା। ବୃଦ୍ଧାଶ୍ରମ ଟିକେ ବୁଲିକି ଆସିବା କି?
ହଁ ପାଖରେ ପାଖରେ ବୃଦ୍ଧାଶ୍ରମ ଅଛି?
ଉ ନାଇଁ କୋଡିଏ ପଚିସି କିଲୋମିଟର ହବ।
ଆଉ ସମସ୍ତେ ବୋଧେ ଯିବ
ନା ନା ମୁଁ ସେଇ ଆମେ ଦି ଜଣ କଥା ହଉଥିଲୁ ଯେ ଯିବା କି କଣ ସେୟାକୁ ସେ ଝିଅର ଜନ୍ମଦିନ ଅଛି ତ ଆଉ ଆଠ ଦିନ ପରେ ବଡ ଝିଅର
ତାଙ୍କ ବଡ ଝିଅର ସେୟା କୁ କହୁ ସେଇଟା ପୁଣି ଅଛି ସେତେବେଳକୁ ଯିବା ଏବେ ଆଉ ଯିବା ଘରେ ବି ଆଜି ନାହାନ୍ତି ଆମର କି ଆଉ ଜଣେ ଯାହା ଯାଇଛନ୍ତି ଭାରି ସେ ଫାର୍ମାସି କରିବ ତ ଝିଅ ତାକୁ ନେଇକି ଯାଇଛନ୍ତି କଲେଜ ଦେଖିବା ପାଇଁ କଣ କେମିତି ବା ଦେଖିକି ଆସିବେ ବାଲେଶ୍ଵର ପଳେଇଛନ୍ତି। ଆଉ ଇଏ ସାନଙ୍କର ଯୀବ ଶିଶୁ ମନ୍ଦିର ଦେଖିବା ପାଇଁ ଛୁଆ ପୁଅ ପଢିବ ସେଉ ଘରେ କିଏ ବି ନାହାନ୍ତି ସେ କ ମନା କରୁଛନ୍ତି ନା ଯିବାନି ଝିଅର ଜନ୍ମଦିନ ଆଗକୁ ଅଛି ପରେ ଯିବା
ଗଲେ ଟିକେ ବୁଲିକି ଆସିଥାନ୍ତତା ଭଲ ହେଇଥାନ୍ତତା ଆଉ
ହଁ ସେଇଆକୁ କଥା ହଉଥିଲୁ ଆଉ ତମେ ଫୋନ କଲ।
ହଁ ସ୍କୁଲ୍ ଫୁଲ୍ ଖୋଲିଲାଣି ଛୁଆଙ୍କର
ହଁ ସ୍କୁଲ ତ ଆଜି ଖୋଲିଛି ଯାଇଛନ୍ତି ସବୁ ଆ ହୋ ତମେ ତମ ଜନ୍ମଦିନ କେମିତି ପାଳନ କର?
ଜନ୍ମଦିନରେ ଏମିତି ଏଇ ମନ୍ଦିର ଯାଉ ନୂଆ ଆ ଡ୍ରେସ୍ ପିନ୍ଧୁ ଆଉ ଘର ସମସ୍ତଙ୍କ ଆଶୀର୍ବାଦ ନୋଉ ଏମିତି ଆଉ ହୁଁ
ହଁ ଆମେ ମିଡିଲ କ୍ଲାସ ଲୋକ ତ ଇଆ କରିବା ଆଉ କଣ କର ପେରିଆ ଏଇ ଛୁଆ ଥିଲେ ଟିକେ କଣ ଟିକେ କଣ ପିଠା ଚକୁ ପିଠା ଟିକେ ହଉ କହୁଥିଲେ
ହଁ ଏଇ ଛୁଆଙ୍କର ଜନ୍ମଦିନ ହେଲେ ମେଳା ଟିକେ କରନ୍ତି। ଆଉ ଏମିତି ମନ୍ଦିର ଯାଆନ୍ତି ଖାଇବା ପିଇବା ଟିକେ ପରିବାର ଲୋକଙ୍କ ପାଇଁ ଏଇଭଳିଆ କରନ୍ତି ଆଉ ରୋଷେଇ ସରିଲାଣି?
ହୁଁ ହୁଁ ଡାଲମା ବସିଛି ଆମର ଆଛି ଡାଲମା ହେଇକି ଜଣଙ୍କର ଗଲା ଦୋକାନରେ ଅର୍ଡର ଥିଲା ଡାଲମା ଆଉ ପୁରୀ ଜଣଙ୍କର ଜଣେ କିଏ ମରିଯାଇଛନ୍ତି ଏଗାର ନା କଣ ଦୋଷ
ସେ
ଦଶ ବାର ପନ୍ଦର ଜଣଙ୍କ ପାଇଁ ସେଇୟାକୁ ଡାଲମା କରିକି ଘରେ ଦେଇଦେଲେ ଦୋକାନରେ ପୁରୀ ହେଲା
ହୁଁ
ସେଇ ଗଲା ପୁଣି ଘର ପାଇଁ ଡାଲମା ବସିଛି।
ଆଉ ପଣସ ମଞ୍ଜିରେ ଭଜା ହବ ଆଳୁ ପଡିକି ସୋରିଷ ମସଲା ଦିଆ ହେଇକି ଗୋଟେ ଭଜା ହବ।
ହଁ ଭଲ ଲାଗେ ହେଁ ସେଇ ଭଜା ଆଉ ରୋସେଇ
କାମ ହବ
ହଁ ପଣସ ମଞ୍ଜିକି ସିଝେଇକି ଭାଜିବୁ ତାପରେ ଆଉ ତରକାରୀ ଏଇଭଳିଆ ଆଉ ହଁ ଆଉ ଏଇନା ଆ କଣ ରୋଷେଇ ଫୋଷେଇ ରୁ ଆସିଲୁ ରୋଷେଇ ଘର ବୋଧେ ଆସିଲା
ହଁ ରୋଷେଇ ଘରୁ ଆସିଲି କହିଲି କଥା ହଉଥିଲୁ ରୋଷେଇ ସାରିକି ଡାଲମା ଭାତ ଟିକେ ମୁଁ ଖାଇଦେଲି ଗୋଳେଇକି ଆସିକି ସେଇଠି ଥିଲି ଦେଇ ଙ୍କ ପାଖରେ ଏବେ ଆସିଲି ଉପରକୁ ଫୋନ କଲ କଥା ହେଇ ହେଇକା ହେଇ ଆଇଲିି ରୁମ କୁ।
ହଁ ‌।
ତାଙ୍କ ଜନ୍ମ ଦିନ ଅଛି ତ ବସୁମତୀ ବାସ ସ୍ନାନ ବାସୀ ତାଙ୍କର ଜନ୍ମଦିନ ତାଙ୍କ ବା ବାପା ଙ୍କର ତାଙ୍କର ସେଇଆକୁ ସେଇଠି କଥା ହଉଥିଲୁ ଆଉ।
ହୁଁ।
ଏଥିରେ ଯୋଉ ଜନ୍ମଦିନ ସବୁ ପଡେ ମନେର ମନେ ରଖନ୍ତି ଆଗରୁ ବାପା ମା।
କାଲି ଜଣେ ପୁତୁରା ର ଜନ୍ମଦିନ ଥିଲା ସେ ପାଇଁ ମେଳା ଫେଳା କରିଥିଲେ। ଆଉ ଭୋଜି ଭାତ କରିଥିଲେ ଏମିତି ଖିଆପିଆ ହେଇଥିଲା। ଆଉ ଏମିତି ହେଇଥିଲା ଜନ୍ମଦିନ ଆଉ। ସମସ୍ତଙ୍କୁ ସମସ୍ତଙ୍କୁ ବି ଡାକିଥିଲେ ଗାଁ ଲୋକଙ୍କୁ ଡାକିଥିଲେ। ଏମତି କଲେ ବର୍ଷା ବର୍ଷା ହେଲା ଯେ ଟିକେ ଭଲସ ହେଇ ପାରିଲାନି ଆଉ। ସନ୍ଧ୍ୟା ବେଳେ ଟାଇମ୍ ଟା।
ହଁ ଜନ୍ମ ଦିନରେ ତ ସତ୍ୟ ନାରାୟଣ ପୂଜା ଟା ହୁଏ। ସେଇଟା ଆମର ପ୍ରାଥମିକ ମୂଳ ଜିନିଷ। ସତ୍ୟ ନାରାୟଣ ପୂଜା କରାଯାଏ ପୂଜା ଟା ମେନ୍। ଆଉ ହଉଚି ପିଠା ପିଠା ମିଠା ଟିକେ କା ଖିରି ଟିକେ ଏଇ ଯି
ପିଠା ଗୁଡ଼ ଚକୁଳି ଆମର ଗୁଡ଼ ଚକୁଳି। ଏଠି କଣ ତ ମୁଁ ଜାଣିନି କିନ୍ତୁ ଆମର ଗୁଡ ଚକୁଳିଟା ହବ ପୂଜା ହବ କଳସ ଫଳସ ବସିକି ପୂଜା ହବ। ତା ପରେ ଆମେ ମନ୍ଦିର ଯିବୁ ମନ୍ଦିର ରୁ ଆସି। ଯାହା ଖିଆ ପିଆ ହବ ଇଏ ଫିଏ ତାପରେ ରାତି ବେଳକୁ ମେଳା। ଟିକେ ଆଜିକାଲି ତ ପୁଣି ହେଇ ଗଲାଣି କେକ୍ ଫେକ୍ ସବୁ କାଟୁଛନ୍ତି। ଏଇଦା। ହ
ହୁଁ।
ଆଉ। ଝିଅକୁ ଏଇ ଶୋଇ ଝିଅ ଏଇ ତାକୁ ଶୋଇକି ଆସି। କି ମୁଁ ଏଇ ଦେଖିଲି ମୁଁ କଇଲି ଦେଖିବା କଣ କରୁଛନ୍ତି।
ହଁ ତମ ଝିଅ ତ ଏଇନା ଗୁଆ ଗୁରୁଣ୍ଡି ବଣୀ ଚାଲି। ଚାଲିବା ଚାଲିବା ହବଣି ଠିଆ ଠିଆ ହବଣି ବୋଧେ ଆଉ ନା।
ଚାଲି ଚାଲିବା ହଉଛି ଯିବାର ଥିଲା ଘରକୁ ରଜ। ପାଇଁ ଆସିଥିଲୁ ଆଉ ରଜ ସରିଲା ଘରକୁ ଯିବୁ ବୋଲି ଯେ ସେ। ଆହୁରି ଚା ଏଇନା ଚାରି ଛଅ ଦିନ ରହିବାକୁ ପଡିବ ବାର ପଡୁନି।
ହଁ ଆମ ଓଡିଆ ରେ ତ ବାର ନ ପଡିଲେ ଯିବନି ଗୁରୁବାର ଯିବନି ପତିିବତା ଯିବନି ସଂ। କରାନ୍ତି ରେ ଯିବନି ଏମ
ଏଇ କାଲି ଆଜି କିି ଧର କାଲ କିି ଶୁକ୍ରବାରକୁ। ଛଅ ଦିନି ହଉଛି ଆଉ ଶନିବାରେ ରବିବାରେ। ତା ରେ ତାପରେ ସୋମବାର କୁ ପୁଣି ନଅ ଦିନ ହେଇ ଯାଉଛି ମଙ୍ଗଳ ବାରେ ଯାଆନ୍ତିନି ଯାଇଁକି ଗଲାବେଳକୁ ବୁଧବାର ହେଇଯିବ।
ହୁଁ ବାର ନ ପଇଲେ ବା ଯାଇ ପାରିବନି।
ସକାଳୁ କଁ ଖାଇଛ।
ଚା ପିଇଥିଲି। ଚା ପିଇଥିଲି ମାଣ୍ଡିଆ ଯାଉ ଖାଇଥିଲି ମାଣ୍ଡିଆ ଖରି। ଆଉ ଭାତ ଗ ଯୋଉୁଁ ଚି କ୍ ଭାତ ଏତେ ଅଳ୍ପ ଭାତ ଡାଲମା ଗୋଳେଇକି ସେମିତି ଖାଇ ଦେଇକି ହେଇ ଆଇଲି।
ହଁ। ହଁ ସକାଳେ ଜଳଖିଆ ଏଇ ବରା ଇଟିଲି। ଏମତି ଚା ଟିକେ ଏମିତି ମିଶେଇକି ଖାଇଥିଲୁ ଆଉ।
ଆଉ ରଜ କୁ ଆସି ଥିଲ ଗାଁ କ କଣ କେମିତି ରଜ ସେଲିବ୍ରେଟ ହେଲା।
ହଁ ବହୁତ ଦୋଳି ଥିଲା। ଆଉ ବହୁତ୍ ଭଲରେ ସମସ୍ତେ ସବୁ ଝିଅମାନେ ଆସିଥିଲେ ଗାଁକୁ। ରଜ ମହୋତ୍ସବ ହୋଇଥିଲା ଗାଁ ରେ। ଆଉ ସମସ୍ତେ ଏକାଠି ହେଇଥିଲେ। ଭୋଜି ଭାତ ହେଇକି ଖା ଖିଆ ପିଆ ଦୋଳି ଖେଳ ଏମିତିରେ ତିନି ଦିନି କୁଆଡେ ସମୟ ପଳେଇଲା କିଛି ଜାଣି ହେଲାନି। ଆ ନାଚ ଗୀତ ଏମିତିରେ ଗଲା ସମୟ ଆଉ। ରଜ ସରିଲା। ତାପରେ ପୁଣି ଆର ବର୍ଷକୁ ଆଉ ରଜ ମହୋତ୍ସବ ହବ ଆଉ।
ହଁ। ତିନି ଦିନି ଆଙ୍କ ଯାଇଥିଲ ନା ତମେ ସେକେଣ୍ଡ ଦିନ?
ସେକେଣ୍ଡ ରଜର ଦ୍ଵିତୀୟ ଦିନ ଟା। ରଜ ଦ୍ଵିତୀୟ ଦିନ ଟା ଯାଇଥିଲୁ। ଆଉ
ଆଉ ସବୁ ସାଙ୍ଗ ମାନଙ୍କ ସହିତ ଭେଟ ହେଇଥିବ ଆଉ।
ହଁ ଭେଟ ହେଇଥିବ ଗପ ସପ ଭଲ ଲାଗିଲା ସମସ୍ତଙ୍କୁ ଦେଖିକି କେବେଠୁ ତ କାହା ସହିତ ବି ଦେଖା ହେଇ ପାରୁନଥିଲା। ଦେଖି କି ଭଲ ଲାଗିଲା। ଆଉ ପୁଣି ଦେଖିଆ କଣ ହଉଚି କେବେ ଦେଖା ହବ ସାଙ୍ଗ ମାନଙ୍କ ସହିତ ଠିକ୍ ନାଇଁ। ବଡ ବଡ ଦେଇ ମାନେ ବି ସବୁ ଆସିଥିଲେ। ହଁ। ପୁଣି ବର୍ଷେ
ହୁଁ
ହଁ ଛୁଆ ମାନଙ୍କର ସବୁ ସ୍କୁଲ ଖୋଲିଥିବ ସମସ୍ତେ ଆଜି ସ୍କୁଲ ଯାଇଥିବେ।
ହଁ।
ଛୁଆ ମାନଙ୍କର ସ୍କୁଲ ଖୋଲିଥିବ ସମସ୍ତେ ଆଜି ସ୍କୁଲ ଯାଇଥିବେ।
ହଁ ହଁ ସ୍କୁଲ ଯାଇଚନ୍ତି। ସମସ୍ତେ ଆଉ କିଏ ପୁଅ ଯାଇଚି ଆଉ କିଏ ସ୍କୁଲ ଯାଉନାହାନ୍ତି। ସବୁ କଲେଜ୍ ଗଲେଣି। ଆଉ ସାନ ପୁଅ ଦେହ ଟିକେ ଜର ହେଇ ଅଛି ସେ ଯାଇନି।
ସମସ୍ତେ ଛୋଟ ଥିଲେ ଏତେ ଶୀଘ୍ର ସମସ୍ତେ ପାଠ ପଢିକି କଲେଜ୍ ଗଲେଣି।
ହଁ ଚାକିରି ବି କଲେଣି।
ସମୟ ଆଉ କାହାକୁ ଅପେକ୍ଷା କରିଚି ସମୟ ତା ବାଟରେ ଚାଲିଚି।
ହଁ।
ଆଉ ତମର ରଜ କେମିତି କଣ ପାଳନ କଲ?
କିଛି ରଜ ପାଳନ ହେଇନି। ରଜ କିଛି ପାଳନ ହେଇନି। ଘରେ ତ ରହିଲୁ ଆଉ ଶାଶୁ ଘରେ ରହିଲେ କାମ କରିବ ନା ରଜ ପାଳିବ। କିଛି ସେମିତି କିଛି
ତ ରହିଲେ କାମ କରିବାକୁ ପଡ଼ିବ ସେଠି ଆଉ ରଜଟା ରଜ ଭଳିଆ ଲାଗେନି।
ହଁ।
ତଥାପି ଭଲରେ କରିଥିବ ପିଠାପଣା ଏଇ କିଏ ଏମତି କରି
ହଁ ପିଠା ପଣା ଘରେ ହୁଏ। ହେବା କଥା ହେଇଥିଲା। ଫାଷ୍ଟ ମଟନ ହେଇଥିଲା ଫାଷ୍ଟ ଦିନ। ପି ପିଠା ହେଇଥିଲା ମୁଆଣ୍ଡି ହେଇଥିଲା। ତିନି ଦିନିଆଙ୍କ ପି ପିଠା ହେଇଚି। ସିଝା ପିଠା ପୋଡ଼ ପୋଡ ପିଠା ସବୁ ପିଠା ପଣା ହେଇଚି। ଖାଇବା ପିଇବା ବହୁତ ହୁଏ ଆମର। ପୁରା ଧୁମଧାମ ରେ ଖିଆପିଆ ତ ଆମର ସବୁବେଳେ। ରଜରେ ଯେମିତି ଅନ୍ୟ ବେଳେ ବି ସେମିତି ଖାଇବା ପିଇବା। ଏଇ ପିଠା ଟିକେ ଏକ୍ସଟ୍ରା ହେଇଥିଲା ଆଉ। କାଲି ସାଧା ପିଠା ହେଇଥିଲା, ତା ସହିତ ମଟର ତରକାରୀ। ସକାଳୁ ବରା ଛଣା ହେଇଥିଲା। ଖାଇ ସବୁବେଳେ ଏମିତି ସବୁ ଖାଇବା ଭଲସେ ହେଇ
ହୁଁ। ଖାଇବା ପିଇବା ଭଲ ହେଇଥିଲା। ଛୁଆ ମାନଙ୍କର ଦୋଳି ଫୋଳି ହେଇଥିଲା। ଆଉ ଘରେ ତ ସ୍ତ୍ରୀ ଲୋକ ମାନ ତ ରୋଷେଇ କରିବେ। ଆଉ କଣ ଅଛି। ହଁ ଆଉ ପ୍ରତି ତମର ସେଠି ରଜ ମହୋତ୍ସବ ହଉଚି? ଜଣେ ପଚାରୁଥିଲେ କିଏ ଭାଇ ପଚାରୁଥିଲେ କହିଲେ ରଜ ମହୋତ୍ସବ ହଉଛି ମୁଁ କହିଲି ଏଁ ହଉଥିବ ତ ସବୁ ଗାଁରେ ତ କଲେଣି ରଜ ମହୋତ୍ସବ। ହଉଥିବ ମୁଁ ଆଉ ଜାଣିନି। ଏଆ।
ଉଁ ହୁଁ।
ଆଉ ଯୋଉ ଆମର ଜଣେ ଏଠି ତ ଖୁଡିଙ୍କର ଦେହ ଭଲ ନାହିଁ ଯେ ସେ ବାହାରିଚନ୍ତି ସେ ଯିବାକୁ ତୁମ ଘରୁକୁ
ହଁ।
ତମ ଘରକୁ ଯିବା ଗଲେଣି ତ ଦେହ ଭଲ ନାହିଁ ମ ଦେଖେଇବାର ଅଛି ଦେହ ତ।
ହଁ ହଁ।
ହଁ ଆଜି ଆମର ଛତୁ ତରକାରୀ ଏ ଆମର ଛତୁ ତରକାରୀ, ଭାତ, ଡାଲମା।
ଛତୁ ଏଇଥିଲା ନା କିଣା?
ନା ଛତୁ ଏଇ ବିକା ଆସିଥିଲା। ରୋଷେଇ ହବାର ଅଛି ଆଉ। ସବୁ ଝିଅ ମାନେ ଆମେ ଅଛୁ ଯେମିତି ଯିଏ ଯିବେ ଆଉ।
ସାଧା ତଟଣି ଆଜି ବି ଗୁରୁବାରେ।
ନା ହୁଁ।
ତମର ତ ଝିଅ ପାଠ ପଢିନି ଛୋଟ ଟା ତମେ ରହିଲେ କିଛି ଅସୁବିଧା ନାହିଁ।
ହଁ ଅସୁବିଧା କିଛି ନାହିଁ, ହଁ।
ହଉ ରଖୁଛି ଟିକେ।
ହ ଠିକ୍ ଅଛି ହ।
ହଁ ବାଏ।
ବାଏ।